କଣ କରୁଚ?
ହଁ ଦୁଇଠି ଛାତ ଉପରକୁ ଆସିଥିଲି ଆଉ ତମେ?
ହୁଁ ମୁଁ ଏଇଠି ବସିଥିଲି ତମେ କେମି ଭଲ ଅଛ?
ହୁଁ ତମେ କେମତି ଅଛ ଥଣ୍ଡା ହେଇଯାଇଛି ମତେ ଟିକେ। ମତେ ଥଣ୍ଡା।
ବର୍ଷା ହେଲା ବୋଲି
ବର୍ଷା ଆସିଲା ନୁହେଁ ଆମର ଯୋଉ କଣଥିଲା ଅଣୁଦ୍ଧା ହେଇଥିଲା ବୋଲି। ସେ ଧୁଆ ହଁ ସେ ଧୁଆ ଧୁଇ କରିକି କି ଥଣ୍ଡା ହେଇଯାଇଛନ୍ତିି ମତେ ମୋ ବୋଉ କମୋ ଘରେ ସମସ୍ତଙ୍କୁ ଥଣ୍ଡା।
ଓହୋ ନୂଆ ପାଣି ତ ମାନେ ଅଧିକ ପାଣିରେ ଲାଗିଗଲା ଆଉ।
ହଁ ଥଣ୍ଡା ଜୋର ହେଇଯାଇଛି ତଣ୍ଟି ଦରଜ ହେଇଯାଇଛି କାଲିଠାରୁ ଆଉ। ଆଉ ଘରେ
ହଉ ସେଇଠି ମା ରୋଷେଇ କରୁଛି ମୁଁ ଏପଟେ ମୁଁ ଗାଁକୁ ଆସିଛି ହେରି ତ।
ହଁ ହଁ ରଜ ପାଇଁ।
ନାଇଁ ନାଇଁ ଏକ୍ଜାମ ଆଜି ଥିଲା ଗୋଟେ ସୋମବାର ଅଛି ସାରିକି ତାପରେ ପୁଣି ସୋମବାର ରିଟର୍ଣ କରିବି।
ଓହୋ ଭଲ ସେମ୍ ଅଛି ନା ଏଇ ଏଇ ସୋମବାରେ?
ଏଠି ଆଜି ଗୋଟେ ସରିଲା ଯାଇଥିଲୁ ଆଉ ଗୋଟେ ସୋମବାର ଅଛି।
ଏଇ ସୋମ ବାରେ।
ହୁଁ।
ଏ ରଜରେ ଏକ୍ସାମ୍ ହବ?
ହଁ ସଂକ୍ରାନ୍ତି ଦିନ ପୁଣି।
କଣ କରିବ ଆଉ ଦବାକୁ ପଡିବ ତ ଯେମିତି ହେଲେ ନା। ସେଇଟା କିଛି ନାହିଁ ଆଗରୁ ଯେମିତି ଆମେ ରଜ ସେଲିବ୍ରେସନ କରୁଥିଲୁ ଏବେ ଆଉ କୋଉଠି ରଜ ସେଲିବ୍ରେସନ ସେତେ ଆଉ ଭେଲ୍ୟୁ ରହୁନି। ମୁଁ ବି ଏଠି ବର୍ଷେ ଦି ବର୍ଷ ହେଲା ନା ନୂଆ ଡ୍ରେସ ନା କଣ କିଛି ନାହି। ଏମତି ଖାଲି ନର୍ମାଲ। ନୂଆ ଡ୍ରେସ ଗଳେଇ ହେଇପଡ଼ିବୁ ଥୋଇଦେବି ମୋ ନୂଆ ତ ଏମିତି ଯୋଉ ଖରା ହଉଛି ନୂଆ ପିନ୍ଧିବାକୁ ବି ଇନ୍ତ୍ରେଷ୍ଟ ଲାଗୁନି।
ହଁ ଏବେ ଆଉ ମୋ ଡ୍ରେସ ଆଣିନି ଆଣିବାକୁ ଯିବି ବୋଲି ଭାବୁଛି କାଲି ଆଡକୁ କି କଣ। ଅଛି ତାର ଡ୍ରେସ୍ ଶୁଣ।
ମୋର ପ୍ଲାନିଂ ନଥିଲା ଡ୍ରେସ ଆଣିବା ପାଇଁ ଗଲି ଯେ ଡ୍ରେସ ହଳେ ଧରିକି ପଳେଇ ଆସିଲି।
ହୁଁ!
କଁ କରିବ ମାନେ ଡ୍ରେସ ତ ଡ୍ରେସ ଦୋକାନକୁ ଗଲା ମାନେ ଇଚ୍ଛା ହବ ଧରି ପଳେଇ ଆସିବୁ। ମାନେ ନୂଆ ଏବେ ଗୋଟେ ସିଲେଇ କରିଥିଲି‌। ପିନ୍ଧିଲା ପରେ କିନ୍ତୁ ଅଡ୍ ଲାଗିଲା ଗୋଟେ ଯେ କହିଲି ନାଇଁ ଯାଉଚି ଆଉ ଗୋଟେ ନେଇଯିବି। ଡ୍ରେସ୍ ଅଡ୍ ଲାଗିଲେ ଟିକେ ମାନେ ମତେ ଆଉ ପିନ୍ଧିବାକୁ ଇଚ୍ଛା ଲାଗିବନି। ଅ ଡେଲି ୟୁଜ୍ କରୁଥାନ୍ତୁ ଡ୍ରେସ ଗୁରା ମୋର ହୁଅନ୍ତା ଡେଲି ୟୁଜ୍ ନାହିଁ। ଖାଲି ଏକ୍ଜାମ ଦେଇଯିବୁ ସେତିକି ସେତିକି କରିକି ଥୋଇଦବୁ ସେମିତି ଥୋଇ ଥୋଇକିନା ମୋର ହଁ ପୁରା ଆଲମିରା ସେଇ ଡ୍ରେସରେ ଫୁଲ୍ କାହାର ଲୁଗା ଫୁଲ୍ ହେଇଥିବ ମୋର ଡ୍ରେସ ଫୁଲ୍।
ମୁଁ ବି ସେଠି ପିନ୍ଧିବାକୁ ମତେ ମୁଁ ଏମ୍ତି ପିନ୍ଧେନି ନା ପିନ୍ଧେ ଶାଢୀ ବା ପିନ୍ଧେ ମୁଁ ଶାଢୀ ପିନ୍ଧେ ଯୋଉ ଏକ୍ଜାମ୍ ଦେଇଯାଏ ନା ଡ୍ରେସ ଆଣିଚି।
ଓ ହଁ।
ଶାଢୀ ମାନେ ମୋର ଡ୍ରେସ୍ ପିନ୍ଧିଲେ କେହି କିଛି କହିବେନି କିନ୍ତୁ ମତେ ଟିକେ ଭଲ ଲାଗୁନି ଡ୍ରେସ୍ ପିନ୍ଧି ମୁଁ କହିବି ଯଦି ମତେ ଆଲାଉ କରିବ ଅ ମାନେ ପ୍ୟାଣ୍ଟକୁ ଗ ଯି ଯଦି ଆଲାଉ କରିବ ମୁଁ ତାହେଲେ ହେଡ଼ା ଯଦି ପିନ୍ଧିବି ହେଲେ ପିନ୍ଧିବି। ଏଇ ଯୋଉ ମାନେ କୁର୍ତ୍ତି ଫୁର୍ ମୁଁ ପିନ୍ଧିବିନି।
ହଁ ଆଜିିକାଲି ସମସ୍ତେ ହୁଁ!
କଣ?
ମୁଁ କହିଲି ଆଜିକାଲି ସମସ୍ତେ ଡ୍ରେସ୍ ନଉଚନ୍ତି। ଆଉ କିଏ ନଉଚି ଶାଢ଼ୀ।
ହଁ ଏ ଡ୍ରେ ନାହିଁ ମୁଁ ଶାଢୀ ପିନ୍ଧେ ସେଠି। ନାଇଟି ଥୁଆ ହେଇଚି ଡ୍ରେସ୍ ଥୁଆ ହେଇଚି ସବୁ ଥୁଆ ହେଇଚି। କେବଳ ମତେ ଗୋଟେ ଅଡ ଲାଗେ ଘରେ ଆମର କେହି ନାହିଁ ଶଶୁର ଶାଶୁ ଖାଲି। ପିନ୍ଧିଲେ ବି ପିନ୍ଧି ପାରିବି କିନ୍ତୁ ମ ତ ଟେ କମ୍ଫର୍ଟେବଲ ମାନେ ବାହାରକୁ ଯିବୁ ନା ପାଣି ପାଇଁ ଟ୍ୟାପ୍ ଆଣି ସୁବିଧା ନାହିଁ। ମାନେ କୂଅ ପାଣି ଖାଇବାକୁ ହଉନି ବାହାରୁ ମାନେ ସପ୍ଲାଇ ପାଣି ଆଣିବାକୁ ପଡିବ। ତ ବାହାରକୁ ଗୋଟେ ଭଲ ଲାଗେ ମାନେ ଗୋଟେ ବୋହୂଟେ ହେଇକି ଡ୍ରେସ୍ ପିନ୍ଧିକି ଯିବାକୁ। ତ ସେଇଠି ଲୁଗା ପିନ୍ଧିବାକୁ ତ କେତେଥର କିଏ ଲୁଗା ବଦଳିବ ଚେଞ୍ଜ କରିବ ମତେ ଏଇଥିପାଇଁ ପସନ୍ଦ ନାଇଁ।
ଓହୋ ସପ୍ଲାଏ ପାଣି ଆଉଚି ତମର?
ହଁ ଆମର ସପ୍ଲାଏ ପାଣି ସପ୍ଲାଏ ପାଣି କି ଯଦି ପାଇବନି ତାହେଲେ ଗଲା ତମର। ସେଇ ବି ବନ୍ଦ କହେ ଆଉ। ମାନେ ଏଇ ଭାତ ମାନେ ଭଲ ହଉନି। ହଳଦିଆ ହେଇଯାଉଛି ଭାତଟା ଯୋଉ କୂଅ ପାଣିଟାରେ। ତାର ଖାରି ଅଂଶ ରହୁଚି ଯେ ହଳଦିଆ ହେଇଯାଉଚି ଏବେ ରାନ୍ଧିଥିବୁ ଆଉ ଦି ଘଣ୍ଟା କ ସେ ଖି ହଳଦିଆ ହେଇଥିବ।
ଭାତ।
ହୁଁ!
ଆ ଟ୍ୟାପରେ ରୋଷେଇ କରୁ ନା ସେ ଟ୍ୟାପ୍ ପାଣି ପିଉଚ।
ଟ୍ୟାପ୍ ପାଣି ପିଆ ହଉଚି ସବୁ କରାହେଉଚି
ଆମର ଏଠି ଘରେ ଘରେ ଟ୍ଯାପେ।
ଆମର ଘର ନାଇଁ ଆମ ସାଇରେ ଜାଣିଚନା ଗୋଟେ ବଡ ସାାଇଟେ ସେଟା ଚାରିଟା ନା ପାଞ୍ଚଟା ଟ୍ଯାପ। ଆମର ପାଖରେ ଗୋଟେ ଆସୁଥିଲା ପାଣି ସେଇଟାରେ ଯାଇକି ଆଣୁଥିଲୁ ଭାରି ଏବେ ଛାଡିକି ମାନେ ଆହୁରି ପାଞ୍ଚ ଘର ଛାଡିକି ଗୋଟେ ଟ୍ଯାପେ ଯାଉଚୁ। ସେଇଠି ପୁଣି ଲାଇନ ଲମ୍ବେଇକି ଛିଡା ହେବେ। ଯାହା ପାଳି ପଡିବ ସିଏ ଆଣିବ। ସେମିତି ଯାଇକି କରୁଚୁ ଆଉ କଣ କରିବୁ। ଆଉ ଆମର ଏଠି ବାପଘରେ ପାଣି ସଫିସିଏଣ୍ଟ ମାନେ ପାଣି ଯାର ଯୋଉଠି ପୁଅ ସେଇଠି ପାଣି ଖାଇବା ପାଣି ପଡିଲା।
ହଁ ହଁ ଅସୁବିଧା ହୋଉଥୁବ ଆଉ।
ସେଇଟା ପ୍ରୋବ୍ଲେମ। ଟ୍ଯୁସନସା କରୁଥିଲେ ପାଣି ପଳେଇ ଆସିବ। ଯାଇକି ଆଣିବାକୁ। ଯଦି ବି ପଛରେ ଗଲୁ ପାଇବ ନ ପାଇବ ଏମିତି।
ହୁଁ ଲାଇନ୍ ପଳେଇଲେ ବସତ ପାଣି। ହଇରାଣ ହୋଉଚୁନା ଯେତେବେଳେ ଲାଇନ୍ ନ ଥିବ।
ମନେଙ୍କର ମଝିରେ ଯଦି ମେଘ ପବନ ବାତ୍ୟା ଭଳିଆ ହେଲା ସେ ଚାରି ଦିନି ପାଞ୍ଚ ଦିନି ଯାଏ ପାଣି ଛାଡିବନି। ଯୋଉ ବର୍ଷା ପାଣି ଟା ପଡିଗଲା। ପରେ କେତେ ଦିନି ପରେ ମାନେ ଯୋଉ ଟିଣ ଟା ସଫା ହେଇ ଥିବ ନା ଯୋଉ ସିଡି ଛାତ ଟା। ସେଇଟା ଟିଣ ପଡିଚି ସେଇ ପାଣି ଟାକୁ ରଖିଦବୁ ଭାତ ଡାଲି କଲେ ସେଇଟା ଟେଷ୍ଟେହେବ।
ଉଁ ହୁଁ।
ମୁଁ କହିଲି କେମିତିଆ ଗୋଟେ ଗାଁ କୁ ଗଲି ଯେ ପାଣି ପ୍ରୋବ୍ଲେମ ଗୋଟେ ଆ ଆମ ଗାଁରେ କେତେ ସଫିସେଣ୍ଟେ ପାଣି।
ପାଇପି ଅଛିି ତମର?
ଆମର ଏଠି କୁଅ ଖୋଳା ହେଲା। ଏଇଥିପାଇଁ କୂଅ ଖୋଳା ନଥିଲା ଯେ
ଉଁ ହୁଁ କୂଅ? ତମ ଘରେ କୂଅ ପାଣି ପିଅ?
ଆମର ପାଗ।
ହାଲୋ। ମୁଁ କହିଲି ତମ ଘରେ ପା କୋଉ ପାଣି ପିଅ?
ହଁ ଆମର କୂଅ ପାଣି କୂଅନ କୂଅ ପାଣି ନଳକୂଅ ପାଣି ମୁଁ ତ କେବେ ପିଏନି କି ସପ୍ଲାଏ ପାଣି ମୋର ପସନ୍ଦ ବି ନୁହେଁ। ଆମର କୂଅରୁ ସଡନ୍ ବୁଡା ହବ ସେଇ ପାଣି ପିଇବୁ ସେଇ ପାଣି ମତେ ଭଲ। ଯୋଉ କହନ୍ତିନି ରଖେ ପୋଗ ଜୀବାଣୁ ହେଡା ହେଗୁଡା ହିଁ ଭଲ। ତା ସେଇ ଆସିଚି ସା ସପ୍ଲାଇ ପାଣି ସେଇଟା ତ କଳଙ୍କି ଲାଗି ଯାଇଥିବ ପାଇପ୍ ରେ? ଏମିତି ହେଇଥିବ ସେମିତି ହେଇଥିବ ହେଇଗୁଡା ବି ଭଲ ଲାଗେନି।
ଅ ହଁ।
କଣ କରିବୁ କିନ୍ତୁ ସେଇଠି ବାଧ୍ୟ ପିଇବାକୁ ଆଉ ଠ
ହୁଁ ସେ ପାଣି ଟେଷ୍ଟେ କେମତି ଲାଗୁଚି? ଟ୍ୟାପ୍ ପାଣି?
ସେତି ଲାଗେ ଆଉ। ମାନେ ସେତେ ଖାରି ଲାଗେନି। ଆଉ ତ ଆଡ୍ଜଷ୍ଟମେଣ୍ଟ ହେଇଗଲାଣି ବର୍ଷେ ହେଲା ତ ପିଇବାକୁ ପଡେ ବାଧ୍ୟ ଆଉ
ମୁଁ ଏଥରଟେ ପାଣି ପିଇବି ଥଣ୍ଡା ହବ ମତେ।
ନା ମୁଁ ପାଣି ପିଇବା। ପାଣି ପିଇବା ଆଉ ଗାଧୋଇବା।
ଥଣ୍ଡା ହବ ଅଟୋମେଟିକ୍ ଥଣ୍ଡା ହବ। ଦିଥର ଖଣ୍ଡେ ପି ଥିବୁ କି ନାଇଁ ଥଣ୍ଡା ହବ ଯେ ସେ ଉଠି ପାରିବେନି ଘରୁ।
ଥଣ୍ଡା ଜର ମତେ ବହୁତ୍ କମ ହୁଏ ମାନେ ନ ହୁଏ କହିବାକୁ ଗଲେ ଚଳେ ଗାଧୋଇବି ତମେ କେତେ କୂଅ ପୋଖରୀ କୋଉଠି କହୁନ ଗାଧୋଇବି କେତେ ଗାଧୋଇବି ଦିନକୁ ଥଣ୍ଡା ଜମା ହବନି ଏବେ ଯୋଉ ଖରା ହେଲାନି ଜୋରସୋରେ ମଝିରେ
ମାନେ ମୁଁ ଚାରିଥର ତିନି ଥର ଏମିତି ଗାଧୋଇବି ଦିନକୁ। ବେଳେ ବେଳେ ଗାଧୁଆ ଘରୁ ଆସିବିନି ବ କିଛି ମରା ହବାର ନାହିଁ।
ହଁ ହଁ।
ଆମେ ତ ଏଠି ଯୋଉ ସି ବିଚ କୁ ଯିବୁ ସି ବିଚ ରେ ମନ ଇଚ୍ଛା ମନ ଇଚ୍ଛା ଗାଧୋଇବୁ ପୁଣି ଯାଇକି ପୁଣି ଭଲ ପାଣିରେ ଗାଧୋଇବୁ ସବୁ କରିବୁ। କିଛି ହବାର ନାହିଁ।
ହୁଁ ଅଭ୍ୟାସ ହେଇ ହେଇଗଲାଣି।
ଅଭ୍ୟାସ ନାଇଁ ମାନେ ପାଣି ଟା ମତେ ଧରେନି ବୋଧେ ମତେ ପାଣି ଟା ଜଲଦି ଧରେନି।
ଆମ ଏଠି ନାହିଁ ଯେମତି ଅଲଗା ପାଣି ପିଇବି ମାନେ ଥଣ୍ଡା ଫ୍ରିଜ ପାଣି ପିଇଲେ ଥଣ୍ଡା ନର୍ମାଲ ପାଣି ପିଇଲେ ଥଣ୍ଡା।
ଫ୍ରିଜ୍ ପାଣି ପିଇଲେ ତମର ଥଣ୍ଡା ହଉଛି ମୋର ପେଟ ଗରମ ହେଇକି ପ୍ରସା ପଡୁଛି।
ହୁଁ ହୁଁ।
ମୁଁ ପିଏନି ସେଥିପାଇଁ ତାକୁ ନର୍ମାଲ ଟିକେ ଜଷ୍ଟ ଥଣ୍ଡା କରିଦେବି ତାପରେ ତାକୁ ପିଇବି। ସେଥିରେ ମୋର କିଛି ହବନି ତା ସହିତ ମୁଁ ଥଣ୍ଡା ପାଣି ମିଶେଇକି ପିଇବି।
ମତେ କିନ୍ତୁ ଫ୍ରିଜ ପାଣି ପସନ୍ଦ ନୁହଁ।
ମତେ ବି ପସନ୍ଦ ନୁହେଁ ଏଇ ଯୋଉ ଟିକେ ଯଦି ଖରା କମିଲା ଅଛି ସେଇଥିରେ
ସେଥିପାଇଁ ଚଳିବ ଆଡଜେଷ୍ଟ।
ହଁ।
ଏମିତି ବରଫ ରୁ ବରଫକୁ ଭାଙ୍ଗି ଖାଇବା ମତେ ସେଇଟ ପସନ୍ଦ ନାହିଁ ଜଣେ ଜଣେ ଅଛ ଛନ୍ତିି ଏମିତି ବରଫ କରିଦେବେ ତାକୁ ଭାଙ୍ଗିକି ଖାଇବେ ବରଫ ଭାଙ୍ଗିକି ଖାଇବେ ମୋ ସାଙ୍ଗ ମାନେ ପ୍ରାୟତଃ ବରଫ ଭାଙ୍ଗିକି ଖାଆନ୍ତି ସବୁ। ହୁଁ।
ସେ ବରଫ ଟା ମାନେ ପିଇବାକୁ ତାର ଟେଷ୍ଟ ଟା କମିଯାଏ।
ହଁ। ଯେମତି ଆଇସ୍କ୍ରିମ ଭିତରେ ଯୋଉ ଲାଲି ଆଇସ୍କ୍ରିମ ଯୋଉ ଆସେ ଆଗେ ତାକୁ ଏମତି ଯେମିତି ଦି ତିନି ଥର ଖାଇଥିବ ସେ ପୁରା ଧଳା ହେଇଯିବ। ବରଫ ଘସିଲା ଭଳିଆ ଲାଗିବ।
ତା ତ ବର ପାଣି ଟାରେ ଖାଲି ଟିକେ କଲର ପକେଇ ଦଉଛନ୍ତି ଚିନି ଟିକେ ପକେଇ ଦେଇକି ଦେଇ ଦଉଥିଲେ।
ହଁ। ଉଁ ଆଉ ଆସୁନି ସେ ଲାଲି ଆଇସକ୍ରିମ ଆଉଛି ଆଉ?
ନା ଆଉ ଆସୁନି।
ନଡିଆ ଆଇସ୍‌କ୍ରିମ୍ ଆଉଛି ବୋଧ ହଁ ନଡିଆ ଆଇସ୍‌କ୍ରିମ୍ ତ ଆଉଛି। ଲଧି ଆସୁ ଆସୁନି ଆଉ। ଆଉ ଘରେ ସବୁ କଣ କରୁଛନ୍ତି?
ସେପଟେ ମା ରୋଷେଇ କରୁଛି ମୁଁ ଏପଟେ ଆସିଛି ମୁଁ କହିଲି ମୁଁ ଆସିଛି ମାନେ ମୁଁ ରୋଷେଇ କରିବିନି। ଯଦି ରହନ୍ତି ଦଶ ବାର ଦିନ ହଁ ରୋଷେଇ କରିଦଅନ୍ତିି।
ମୁଁ ତ ସେ ଦିନେ ଦି ଦିନି ପାଇଁ ଆସିଛି କହଲି ତୁ କରେ ପୁଣି ବସରେ ପଳେଇ ଆସିଛି ଯେ ଗୋଡ ହା
ହୁଁ। ତମ ଏଇଠିକି ଆସିଲ ପୁରା ଫ୍ରି ନା।
ଏଇଠିି ଫ୍ରି ସେଇଠି ମାନେ କାମ ବେସି ଟିକେ ଏଠି ମା କଣ ସବୁ କରିଦିଏ। ସେଠି ନିଜେ ସବୁ କରେ।
ହଁ।
ମା ଆଉ ଶାଶୁ ଡିଫରେଣ୍ଟ ରହିବେ ନା।
ହଁ।
ଏଠି କଣ ମୁଁ ନ କଲେ ବି ମା କହିଲେ ଶୁଣି ପାର ନାହିଁ ସେଠି କିନ୍ତୁ ପଦେ କହିଦେଲେ ଖରାପ।
ହୁଁ ହୁଁ।
ମୁଁ ତ ସେଇଥିପାଇ କାନ୍ଦିି ପଳେଇବି ସେ ଦିନଟା ଆଗ ମୋର ଖରାପ ରେ ଯିବ ହରି। ମାନେ ଭାବିବି ଖାଲି କଣ ପାଇଁ ଏମିତି କହିଲେ କଣ ପାଇଁ ଏମିତି କହିଲେ।
ହଁ ହଉ ହଉ ଦିଦି ରଖୁଛି।
ହଁ।